ହ୍ୟାଲୋ
ହ୍ୟାଲୋ
ହଁ କଂ କରୁଚନ୍ତି?
ଏଇ ବସିଥିଲି ଆଉ।
ଆଉ ଆପଣଙ୍କର ରୋଷେଇବାସ ସରିଗଲାଣି।
ରୋଷେଇ ଅଧା ହେଇଚି ଆଉ ଅଧା ହବ ଆଉ।
ଓହୋ ଆଉ ଆପଣଙ୍କର ପାଣିପାଗ କେମିତି ଆଜି ଅଛି?
ହଁ ପାଣିପାଗ ଆଜି ଭଲ ଅଛି ଆଉ। କାଲି ଟିକେ ବର୍ଷା ହେଇଥିଲା ଆଜି ଭଲ ଅଛି। ହଁ ହଁ ଜଳଖିଆ ଖାଇଛି ରୁଟି ତରକାରୀ ଖାଇଚି।
ଆଉ କଂ କୁହନ୍ତୁ? ଆଉ ରୋ ରୋଷେଇବାସ ପୁରା ସଇଲାଣି ଆଜି କଣ ଆମିଷ ର ସାଧା ଖାଉଚନ୍ତି।
ନାଇଁ ଆମର ସାଧା ହେଇଛି ଭାତ, ଡାଲି, ସୋୟାବିନ୍ ବଡି ତରକାରୀ ହେଇଚି। ଆଉ ଆମର ହଁ ଆଉ ଯୋଉ ଟିକେ ଯୋଉ ପକୁଡି ଛାଣିବି। ଆଉ ପୋଟଳ ଟିକେ ଭାଜିବି ଆଉ।
ହଁ ହଁ ଆଉ କଁ କୁହନ୍ତୁ।
ହଁ ରଜ କେମିତି କଟିଲା?
ରଜ ଭଲ ସେଲିବ୍ରେସନ ହେଲା କିନ୍ତୁ ବର୍ଷା ତ ବହୁତ ଖରାପ କରିଦେଲା ଲାଇନ ବି ବହୁତ ପଳେଇଲା। ଏଇଭଳିଆ ଅସୁବିଧା ହେଲା କିନ୍ତୁ ଭଲ ହେଇଚି। ପାଗ କିନ୍ତୁ ଭଲ ଦେଇଥିଲା ଥଣ୍ଡା ପାଗ ଏଇ ଥଣ୍ଡା ପାଗକୁୁ ଲାଇନ ନ ରହିଲେ- - ଯାହା ତ ଲାଗିବ ଗରମ ଗୁଳ ଗୁଳ ଲାଗୁଚି। ତଥାପି ଆମର ରଜ ମହୋତ୍ସବ ହଉଥିଲା ଭଲ ରଜ ପାଳିଲୁ ରଜକୁ ଆଉ।
ହଁ ଆମର ବି ରଜ ମହୋତ୍ସବ ହଉଥିଲା ହଁ ଟିକେ ବ- - ର୍ଷା ପବନ ଯୋଗୁଁ ଲାଇନ୍ କଟିଗଲା ଗାଁରେ ଲାଇନ୍ ଗଲେ ଦିଇ ଦିନ ପରେ ସେ ଆସିବ। ସେ ପୁରା- - ଗୋଟେ ଦିନ ଚ ଚବିଶି ଘଣ୍ଟା ପଳେଇଲା ତାପରେ ତଥାପି ଗରମ ହେଲା ତଥାପି ଗରମ କୁ ଖାତିର କଲେନି। ସେ ରଜ ମୋତ୍ସବ ପାଳିଲେ ଭଲ ସେ ହେଲା ବଢିଆ ସଜବାଜ ଦୋଳି ପଡିଥିଲା ଟ୍ରେଣ୍ଟ ବନ୍ଧା ହେଇଥିଲା। ଗୀତ ନାଚ କବାଡି। ଏ ସବୁ ଖେଳ ହଉଥିଲା ମ୍ୟୁଜିକ ଚେୟାର ହଉଥିଲା ଭୋଜି ଭାତ ହେଲା। ସବୁ ଦୋଳି ଖେଳିଲେ ବଢିଆ ସେ ରଜକୁ ପୁରା ରଜର ଆନନ୍ଦ ଉପଭୋଗ କଲେ ବଢିଆ ସେ।
ଆମର ବି ସେମିତି ହେଇଥିଲା ରଜ ର ସବୁ ମାନେ ମିୟୁଜିକ ଚେୟାର, ଦୋଳି, ଭୋଜି, ସେ ଗୁପଚୁପ୍ ଆଣିଥିଲେ ନା ନାଚ, ଗୀତ, ମ୍ୟୁଜିକ ଚେୟାର ରେ, ପୁଚି ସବୁ ପ୍ରାଇଜ୍ ପାଇଲେ ଯେ ଫାଷ୍ଟ ସେକେଣ୍ଡ ଥାର୍ଡ ହେଇଥିଲେ। ଏମିତି ଭଲ ସେ ସେଲିଭିସନ ହେଇଛି। ହଁ।
ଆମର ବି ରଜ ପ୍ରାଇଜ ଭଲସେ ଦିଆ ହେଲା ପିଠା ବି ହେଇଥିଲା ଅ ପୋଡପି ହଁ ଚକୁଳି ପିଠା, ଏଣ୍ଡୁରି ଏ ଯୋଉ ଇଟିଲି ପିଠା ଆଉ ଯୋଉ କାକେରା ପିଠା ସବୁ ହେଇଥିଲା। ତାପରେ ଘରେ ବି ଅଲଗା ଦୋଳି କରାହେଇ ଥିଲା ଆମର ଛୋଟ ଛୁଆ ଗୋଟେ ଥିଲା ଛୋଟ ପୁଅଟେ ସିଏ ଖେଳିବ ବୋଲି ଘରେ ଦିଟା ଦଉଡିରେ ଦୋଳି କରିଦେଇଥିଲେ ଗଛରେ କାଜୁ ଗଛରେ। ତାର ତକିଆ ଟେ ପକେଇଦେଲେ ସିଏ ତାର ଖେଳିଲା ସେଇଥିରେ ଆଉ।
ହୁଁ ହୁଁ ରଜର ସବୁଠୁ ଭଲ ମଜା କଥା ହେଇଛି ରଜ ଦୋଳି ଖେଳୁଛୁ ହଠାତ୍ ବର୍ଷା ପବନ ଘଡଘଡି ଆସିଲା ଯେ ଦୋଳିରୁ କେମିତି ଓହ୍ଲେ କି କେମିତି ଧାଇଁକି ଯିବୁ ମାନେ ଭାବି ବିି ପାଇଲୁନି ନା ଦୋଳିରେ ଓହ୍ଲେଇ ପାରୁଛୁ ଝଡ ବହୁତ। ଏପଟେ ଦୋଳିଟା ଖେଳୁଛୁ ନା ରହି ଖେଳି ପାରୁଛୁ ନା ଓହ୍ଲେଇ ପାରୁଛୁ ନା କଣ କରି ପାରୁଛୁ, ବର୍ଷା ଘଡଘଡି ପୁରା ଅନ୍ଧାର କରିକି ପୁରା ପଳେଇ ଆସିଲା। ଓହ୍ଲେଇ କଣ କରିବୁ ଆଉ ସେଇଠୁ ତଥାପି ଯାହା ଯେମିତି କରିବି ଯହାକୁ କହିକି ରଖେଇଲୁ ଓଲ୍ହେଇକି ଆସିଲୁ। ତି ପାରିଲୁନୁ ବର୍ଷାରେ ଯାହା ହଉ ଆଉ।
ଆମର ସେମିତି ହେଲା ଘଡଘଡି ବର୍ଷା ଆମର ଦିନ ସାରା ରଜ ହେଲା। ଦୋଳି ଖେଳିଲେ ସବୁ କଲେ ଗରମ ହଉ ପଛେ ସେଠି ଖେଳିଲେ ସବୁ କଲେ, ଦୋଳି ପୁରା ହଁ ପିନ୍ଧିକି ସଜବାଜ ହେଇକି ଦୋଳି ସବୁ ଖେଳିଲେ ରଜ କଲେ। କିନ୍ତୁ ଚାରିଟା ରୁ ଠିକ ବର୍ଷା ଆରମ୍ଭ ହେଲା ଯେ ବର୍ଷା ପବନ ଆରମ୍ଭ ହେଲା ଯେ ସେ ପୁରା ରାତି ପର୍ଯ୍ୟନ୍ତ ବର୍ଷା ହେଇଗଲା ଲାଇନ କାଟିଦେଲା। ଲାଇନ୍ କଟିଲା ତଥାପି ସେତେବେଳେ ବର୍ଷା ଛାଡିଗଲା ପୁଣି ସେ ଆରମ୍ଭ କଲେ। ଏ ସବୁ ଜେନରିଟର ଆଣି ଆରମ୍ଭ କଲେ, ସେ ସବୁ ନାଚ ଗୀତ ସବୁ ଫ ସବୁ କାର୍ଯ୍ୟକ୍ରମ ସବୁ ଆରମ୍ଭ କଲେ ଜେନଲିଟରେ ଆଉ। ସବୁ କଲେ ସେମିତି ଚାଲିଲା ଆଉ। ସବୁ ବର୍ଷା ହେଲେ ବି ଖାତିର କଲେନି ଚଲେଇଲେ ତାଙ୍କର ଆଉ।
ହୁଁ ବର୍ଷା ଟିକେ ବାଧକ ସାଜିଲା ଆଉ କିଛି ଅସୁବିଧା ନାହିଁ ଆଉ। ଆମ ଆଡେ ଭଲ ରଥଯାତ୍ରା ସେଲିବ୍ରେସନ ହଉଛି ଆସିବେ ବୁଲିକି ଯିବେ ରଥଯାତ୍ରା କୁ।
ହଁ ଯିବି ନିଶ୍ଚୟ ଯିବି।
ହୁଁ ଆମର ନୂଆ ଜଗନ୍ନାଥ ମନ୍ଦିର ତିଆରି ହଉଛି, ବାଇଶି ପାହଚ ହେଇଛି। ଆଉ ନୂଆ ରଥ ବି ତିଆରି ହଉଛି ଆଗରୁ ଯୋଉ ପୁରୁଣା ରଥ ଥିଲା ସେ ସବୁ ଭାଙ୍ଗି ଭୁଙ୍ଗା ଯାଇଛି ଏବେ ନୂଆ ରଥ ରଥ ତିଆରି ହଉଛି। ନୂଆ ରଥ ହେଇ ସାରିଲେ ପୁରା କଲର ଫଲର ହେଇ ପୁରା ଭଲସେ କରିବେ ଏ ବର୍ଷ ଭଲ ବଡ ଆକାରରେ କରୁଛନ୍ତି ରଥ ଟା ଆଉ।
ହଁ ଆମର ବି ଏଠି ରଥ ହୁଏ ଆମର ତିନି ରଥ ହୁଏ। ଆଉ ତିନି ରଥ ହେଲା ବେଳକୁ ଜଗନ୍ନାଥ ବଳରାମଙ୍କ ରଥ ଆଗେ ଯିବ। ତାପରେ ସୁଭଦ୍ରାଙ୍କ ରଥ ଯିବ ତାପରେ ଜଗନ୍ନାଥଙ୍କ ରଥ ଯିବ। ଗୁଣ୍ଡିଚା ମନ୍ଦିରକୁ ରଥ ଯିବ ରଥ ଟଣା ହେଇକି ଗୁଣ୍ଡିଚା ମନ୍ଦିର କୁ ଯିବ ଗୁଣ୍ଡିଚା ମନ୍ଦିର ମନ୍ଦିରରେ ନଅ ଦିନ ରହିବେ ନଅ ଦିନରେ ସେଠି ସବୁଦିନ ଖାଇବା ପିଇବା ଭୋଗ ହବ ତାପରେ ନାଚ ଗୀତ ହବ ସବୁ ଫିଲ୍ମ ଆଟିଷ୍ଟ ମାନେ ସବୁ ଆସିବେ ନାଚ ଗୀତ ହବ। ତାପରେ ନଅ ଯୋଉ ସନ୍ଧ୍ୟା ଦର୍ଶନ ନବମୀ ଦିନ ହବ ବାହୁଡା ପୂର୍ବ ଦିନ। ନ-ହବ ତାପରେ ଆ, ବାହୁଡା ହବ ବାହୁଡା ରେ ଠାକୁର ବାହୁଡିକି ଆସିବେ। ତାପରେ ଆସିଲେ ପୁଣି ମନ୍ଦିରରେ ଭିତରୁ ଯିବେନି ରଥରେ ରହିବେ। ତା ପର ଦିନ ସୁନାବେଶ ହବ। ସୁନାବେଶ ରେ ବହୁତ ଲୋକ ହେବେ ସୁନାବେଶ ଦେଖିବା ପାଇଁ ଆମେ ଯାଉ। ତାପରେ ହବ ଅଧରପଣା ହବ, ନୀଳାନ୍ଦ୍ରି ବିଜେ ତା ପରଦିନ ହବ। ଠାକୁର ମନ୍ଦିରକୁ ବିଜେ କରିବେ ଆଉ।
ନାଇ ଆମର ସେତେ ସବୁ ହୁଏନି। କିନ୍ତୁ ରଥଯାତ୍ରା ଗୋଟିଏ ବଡ ରଥଟି ହବ ତିନି ଠାକୁରାଙ୍ଗ ଯିବେ ଆମର ନେତ୍ର ଉତ୍ସବ ହବ। ଯୋଉଦିନ ହବ ପହଣ୍ଡି ହେଇକି ଠାକୁର ଯିବେ କିନ୍ତୁ ସାତ ଆଠ ଦିନ ଗଲା ଭଲ ଭୋଗ ହୁଏ। ତି ଭୋଗ ଠାକୁରଙ୍କର ହବ, ପୋଡ ପିଠା ହବ ଭଲ ଭଲ ଭୋଗ ଠାକୁର ନୀତି ଲାଗ ଗିବ, ଭୋଜି ବି କରନ୍ତି କରିକି ଖାଆନ୍ତି। ଏମିତି ହେଇକି ରଥଯାତ୍ରା ଟା କଟିଯାଏ ଆଉ।
ହଁ ଆମର ପୁରୀରେ ଯେମତି ହଁ ଆମର ପୁରୀରେ ଯେମିତି ହବ ଏଠି ଆମର ଆମର ମୁଁ ଯୋଉଠି ଅଛି ସେଠି ଆମର ସେମିତି ହବ ପୁରା ସେମତି ନୀ ତି କାନ୍ତିରେ ସବୁ ସେମତି ହବ। ଆମେ ଯାଉ ପୁରା ରଥ ଦେଖିବା ପାଇଁ ଯାଉ, ବାହୁଡା ଦେଖିବା ପାଇଁ ଯାଉ, ସୁନାବେଶ ଦେଖିବା ପାଇଁ ଯାଉ। ଆଉ ମୁଁ ନୀଳାଦ୍ରି ବିଜେ ଆଉ ଯାଇପାରେନି ଏତିକି ତ ଯାଏ ଆଉ।
ହୁଁ, ରଥଯାତ୍ରା ବହୁତ ଭିଡ ହୁଏ ନା, ଲୋକ ଏତେ ଯେ ଗହଳି ନିଶ୍ୱାସ ନେବାକୁ ଟାଇମ୍ ହୁଏନି। ତଥାପି ଠାକୁରଙ୍କର ଇଚ୍ଛା ଯୋଗୁ ବର୍ଷା ବି ହୁଏ। ବହୁତ ଭଲ ଲାଗେ ଯାଇକି ଭିଡରେ ବି ଠାକୁରଙ୍କ ର ଥ ଟାଣିବାକୁ।
ହଁ ରଥ ବହୁତ ପ୍ରବଳ ଭିଡ ହୁଏ। ତଥା ଭିଡରେ ବି ଆମେ ଯାଉ ଯୋଉଠି ଗୁଣ୍ଡିଚା ମନ୍ଦିରରେ ଆମର ଠାକୁର ତିନି ଠାକୁର ରୁହନ୍ତି ସେଠି ମାନେ ନାଚ, ଗୀତ, ଯାତ୍ରା ଯେମିତି ପଡେ ବାଲିଯାତ୍ରା ଭଳିଆ ପୁରା ଦୋକାନ ବଜାର ସ ସବୁ ଅଁ, ହବ ନାଚ, ଗୀତ ପ୍ରୋଗ୍ରାମ୍ ହବ ଫିଲ୍ମ ଷ୍ଟାର୍ ମାନେ ଆସନ୍ତି। ସବୁ ହବ। ନଅ ଦିନି ଯାକ ତାପରେ ନା ସବୁ ହଁ ସମସ୍ତେ ଯାଆନ୍ତି ସେଠି ଫଟୋ ଉଠାନ୍ତି, ଭିଡିଓ କରନ୍ତି। ତାପରେ ସବୁ ସବୁ ଦୋକାନ ବଜାର ସବୁ ପଡେ। ଖାଇବା ଦୋକାନଠୁ ଜଳଖିଆ ଠୁ ଆରମ୍ଭ କରି ସବୁ ଆଉ ଖେଳନାଠୁ ଆରମ୍ଭ କରି ଷ୍ଟେସନାରୀ ସବୁ ଦୋକାନ ସବୁ ସେଠି ପଡେ ଯେମିତି ବଜାର ଭଳିଆ ହୁଏ ଆଉ।
ହୁଁ ମୀନା ବଜାର ପଡେ, ଦୋଳି ପଡେ ସେଟା ଗୋଟେ ଯା- ଯାତ୍ରା ଯେମିତି ସବୁ ତୋମେ ଖୋଜିଲେ ବି ଯେ ର କୁ ସେଠି ସବୁ ଜିନିଷ ପାଇପାରିବ କୋଉଟା ମିଳିବନି ବୋଲି ଆଉ କହିବନି।
ହଁ ସେଠି ସବୁ ଆମର ହୁଏ ସେମିତି।
ପୁଣି ଏବେ ଆମର ଦେବସ୍ନାନ ପୂର୍ଣ୍ଣିମା ଆସୁଛି ଦେବସ୍ନାନ ପୂ ଠାକୁର ବାହାରିବେ ଶହେ ଆଠ ପାଣିରେ ଗାଧେଇବେ। ତାଙ୍କୁ ଜର ହବ ପୁଣି ସିଏ ଗୋଟେ ଗୁଳଗୁଳି ସିଏ ଗୋଟେ ଇଏ ରେ ଗୋଟେ ମାହଲ ଯିବ।
ହଁ ଦେବସ୍ନାନ ପୂର୍ଣ୍ଣିମା ବଢିଆ ସେ ହୁଏ। ଦେବସ୍ନାନ ପୂର୍ଣ୍ଣିମାରେ ହଁ ଠାକୁର ଗାଧେଇକି ଅଣସର ଘରେ ରହିବେ। ଅଣସର ଘରେ ଯୋଉ ରହିବେ ସେଇ ଟାଇମ୍ ଟା ସେଇ ସମୟ ଟା ବହୁତ ଜୋରରେ ଗରମ ହବ। ସେ କହନ୍ତି କଣ ଆମ୍ବ, ପଣସ ପାଚେ। ସେଇ ସମୟରେ ବହୁତ ଗରମ ହବ। ଆଉ ଉଁ, ସେଇ ତାପରେ ଠାକୁର ଉଁ, ଆ, ଠାକୁର ଆସିବେ ଗାଧେଇକି ଆସିବେ। ଆ, ମ- ରଥ କୁ। ବାହାରିବେ ଆଉ।
ଆଉ କଣ କୁହ?
ଆଉ ଖୁଦୁରୁକୁଣୀ କେମିତି କଣ କରନ୍ତି?
ଆମର ବି ସେମିତି ଖୁଦୁରୁକୁଣୀ ବହୁତ ଭଲସେ ହୁଏ। ଝିଅ ମାନେ ସବୁ ଏକାଠି ଆଗେ ତ କଣ କହିଲେ ଚାରିପାଳି କରୁଥିଲେ ଏବେ ତ ଆଉ ଚାରିପାଳି ଲୋକ କରିପାରୁନାହାନ୍ତି। ସବୁ ବ୍ୟସ୍ତ ନିଜ ନିଜ ଗୋଟେ କାମ ଦାମ ରେ ବ୍ୟସ୍ତ ରହୁଚନ୍ତି। କୋଉଠି କିଏ କାମ ଟେ କରୁଛି ଡିଉଟି କରୁଚି। ଝିଅ ମାନେ ବି ଆଜିକାଲି ସବୁଠି ଏନଗେଜ୍ ହେଇ ପାରିଲେଣି ନା ହେଲେ ଗୋ ଗୋଟେ ପାଳି ରେ ସେଲିବ୍ରେସନ୍ କରୁଛନ୍ତି ଠାକୁର ଆଣିଛନ୍ତି ଯେମିତି ପୂଜା ପାଠ କରାଯାଏ। ଏ କରି ରାତିରେ ଭଲ ଡେକୋରେସନ୍ କରି ସଜବାଜ ହେଇ ଭୋଗରାଗ କରି ଏମିତି ପୂଜା ପାଠ ଭଲ ଭୋଜି ଫୋଜି କରି କରନ୍ତି ଲାଷ୍ଟରେ ସରିଲା ପଡିଲା ଦିନ ସରିଲା ଦିନ ପ୍ରସେସନ୍ କରି ଠାକୁରଙ୍କୁ ନେଇ ବିସର୍ଜନ କରନ୍ତି ନଦୀରେ ଆଉ। କିନ୍ତୁ ଆମେ ଛୋଟ ଥିଲା ବେଳେ ଆମେ ଚାରି ପାଳି କରୁ ଗୋଟେ ଖୁସି ମାହୋଲ ଥାଏ। ଏବେ ଆଉ ସେ ସବୁ ଜିନିଷ ନାହିଁ।
ହଁ ଆମର ଏଠି ସେମିତି ହୁଏ ହଁ ଆମର ସେଠି ସେମିତି ହୁଏ ଆଉ। ଆମର ଏମିତି ବାଲୁଙ୍କା ପୂଜା କରିକି ମୂର୍ତ୍ତି କିଣିକି ଆଣିକି ପୂଜା କରନ୍ତି ଫୁଲମାଳ ଆଉ ତୋଳି କିଏ ଯିଏ ଯେତିକି ଗୁନ୍ଥିବେ ଗୁନ୍ଥିବେ ନହେଲେ ବଜାରରୁ କିଣି ଆଣନ୍ତି ଆଉ ମୂର୍ତ୍ତି ଦିଅନ୍ତି ଯୋଉ ମାନେ ମୂର୍ତ୍ତି ପଇସା ଆଦାୟ କରିକି କରନ୍ତି ଗୋଟେ ମୂର୍ତ୍ତି ନହେଲେ ଯିଏ ମାଂସିକ ମାଂସିକ ମୂ ର୍ତ୍ତି ସବୁ ଯେତେ ଜଣ କରିବେ ଦେଇପାରିବେ ସେମିତି ପୂଜା ହୁଏ ଭୋଗରାଗ ହୁଏଇ ତାପରେ ସବୁ ବ ରାତିରେ ଦିନରେ ବାଲୁଙ୍କା ପୂଜା କରି ପୂଜା କରିବେ ବ୍ର ତ କରନ୍ତି ତାପରେ ରାତିରେ ସ ସବୁ ବହି ପଢିବେ ପୂଜା ପାଠ କରିବେ ଭୋଗ ସବୁ ଚକଟିକି ବାଣ୍ଟିବେ ଏ ସବୁ କରନ୍ତି ଆଉ।
ହଁ ଆମର ବି ସେମିତି ହୁଏ ଖୁଦୁରୁକୁଣୀ ମାନେ ଚାରି ପାଳି ଆମର ନଈକି ଯିବୁ ଦଶଟା ବେଳକୁ ଗାଧେଇ ସାଙ୍ଗ ସାଥି ହେଇକି ଫୁଲ ହଁ ସକାଳୁ ଆଗେ ଭୋରୁ ଉଠିବୁ ଫୁଲ ଫୁଲି ତୋଳିକି ଆଣିବୁ ଠାକୁରଙ୍କ ପାଇଁ ମାଳ ଗୁନ୍ଥିବୁ ସେ ଜାଗା ଧୋଇକି ସ ଫା କରିବୁ ଠାକୁରଙ୍କୁ ଆଣିକି ରଖିବୁ ତାପରେ ଗାଧେଇ ଯିବୁ ବାଲୁଙ୍କା ପୂଜା କରି ଗାଧୁଆ ତ ଯୋଉ ବଢିଆ ସେ ଗାଧୁଆ ଆଉ ସେ ସାଙ୍ଗ ସାଥି ଆଉ ନାହାନ୍ତି। ଏବେ ଆଉ ଏକାଠି ହେଇପାରୁନୁ ଆଉ ସେଟା ଗୋଟେ ମଜା ଅଲଗା ଥାଏ ଆଉ ସେ ଗା ଧୁଆ ସେ ଆସିବା ସାଙ୍ଗ ହେଇକି ରହିଯାଉ। ତ ଭୋଜି କରି ଖାଇବା ଅରୁଆ ଭାତ ଡାଲମା କମଳାକୁ ଚକଟିକି ସେଟା ଗୋଟେ ସ ସମୟ ଥିଲା ଆଉ ଏବେ ସେ ସମୟ ନାହିଁ କିନ୍ତୁ ବହୁତ ଭଲ ଲାଗେ ସେ ଦିନ ଗୁରା ଆଉ।
ହଁ ସେ ବି ଆମର ଥିଲା ସେ ସବୁ ଦିନ। ଆଉ ଏବେ ତ ଆଉ ନାହିଁ ଯେ ଯୋଉ ନଈକି ଯୋଉ ଗାଧେଇ ଯିବୁ ସମସ୍ତଙ୍କ ବିଲରୁ ଧାନ ଯୋଉ ନେଇକି ପଳେଇ ଆସିବୁ ବାଲୁଙ୍କା ପୂଜା କରିବା ପାଇଁ ତାପରେ ଆସିକି ଏ ଯୋଉ ଏକାଠି ପୂଜା କରୁ। ସେ ସବୁ ଆଉ ନାହିଁ ଘରେ ଗାଧେଇକି ପୂଜା କରିଦଉଛୁ ଏଠି ଏବେ।
ହଁ ଏବେ ବହୁତ ଚେଞ୍ଜ୍ ହେଲାଣି ଆଗର ଜିନିଷ ଆଉ ଏବେ କିଛି ବେଶୀ ନାହିଁ ଏବେ ବହୁତ ନୂଆ ନୂଆ ଜେନେରେସନ୍ ପିଲା ବାହାରିଲେଣି ନୂଆ ନୂଆ ଇଏରେ ସେ ତାଙ୍କର ଚାଲିଛନ୍ତି। ଘରେ ଗାଧେଇକି ଯାଇକି ବାଲୁକା ପୂଜା କରୁଛନ୍ତି ଆମେ ଘରେ କେହି ଗାଧଉନା ଆମେ ଯିବୁ ନଈରେ ଭଲରେ ଗାଧେଇକି ପୁରା ଗୋଟେ ମାହୋଲ ଥିଲା ସେମିତି ଆଉ।
ହଁ ଆଉ ଏବେ ତ ପରିବର୍ତ୍ତନ ହେଲା ଆଉ ଘରେ ସବୁ ଗାଧେଇକି ପୂଜା କରିଦଉଛନ୍ତି। ଆଉ ବାଲୁଙ୍କା ବି କୋଉଠି ଯଦି ମିଳୁଛି ଏଠି ନାହିଁ ସେଇ ବାଲି ଗୋଟେ ଥୋଇ ଦେଇକି ସେଇଠି ପୂଜା କରିଦଉଛନ୍ତି ହଳଦୀ ଫଳଦୀ ମାରିକି ଆଉ।
ହଁ ଏ ସେମିତି ଖୁଦୁରୁକୁଣୀ ଫୁଦୁରୁକୁଣୀ ଏମିତି ସେଲିବ୍ରେସନ୍ ହୁଏ ଆଉ। ହଉ ଆଉ କଣ କହିବେ ନା ରଖୁଛି।
ହଁ।
ରଖୁଛି।